ହ୍ୟାଲୋ?
ହ୍ୟାଲୋ?
ହ୍ୟାଲୋ?
ହଁ।
କଣ କରୁଥିଲେ ଆପଣ?
ବସଥିଲି ଆଉ।
ଆଉ କଣ କୁହନ୍ତୁ?
ତମେ ରୁପାଲି ର ସାଙ୍ଗ ହବ ହଁ।
କଣ କହୁଥିଲା କି ଗୋଟେ ଦୁର୍ଗା ପୂଜା ବିଷୟରେ କଥା ହେବା ପାଇଁ।
ହଁ। ଦୁର୍ଗା ପୂଜାରେ ଆପଣ କୁଆଡେ ଯିବେ
ଓହ।
ଲ୍ଲଡିଂ ଅଛିି।
ଦିବାର ସାଙ୍ଗମାନାନଙ୍କ ସାଙ୍ଗରେ ଆଉ ଦୁର୍ଗା ପୂଜା ତ ଏଇଠି ଆମ ଘର ପାଖରେ
ଖରେ
ଷ୍ଟେସନ ବଜାର ଯୋନ ଯୁ ଏଇଠି ପାଖ।
ଦୁର୍ଗ ଦୁର୍ଗା ପୂଜାରେ ତ ବହୁତ ସାରା ଜାଗାରେ ହୁଏ।
ଆର ବର୍ଷ ଦୁର୍ଗା ପୂଜା ମୁଁ ଯାଇ ପାରିନଥିଲି ମୋ ଦେହ ଖରାପ ଥିଲା ବୋଲି
ଆର ବର୍ଷ ମୁଁ ବି ଅଧିକ ଯାଇନି କୁଆଡେ
ହୁଁ। ନା ମାନେ ମୁଁ ଟୋଟାଲ ଜାଇନଥିଲି ମୋ ଦେହ ଖରାପ ଥିଲା ଜଣ୍ଡି ହେଇଯାଇଥିଲା ମୋେ
ହଁ। ଦୁର୍ଗା ପୂଜା ତ ଏଇଠି ପାଖାପାଖି ବହୁତ ସାରା ଜାଗା ଅଛି ରସୁଲଗଡ଼। ନୟାପଲ୍ଲୀ ବରମୁଣ୍ଡା ସହଦନଗର
ହୁଁ ତମ ଘର କୋଉଠି କି।
ଟିକି। ବରଗଡ଼ ପାଖରେ।
ବରଗଡ଼ ଅମୃତ ଷ୍ଟେସନ ବଜର ବରଗଡ଼ କୁଠ।
ବର ବଡ଼ ଚାରଶ କ ଭାସ୍କେଶ୍ଵର ମନ୍ଦିର ପାଖରେ।
ଓହୋ ଆଛା ଯୋଉ ନବଜ୍ୟୋତି ସ୍କୁଲ ଜାଣିଛ।
ନା।
ସେ ଭିତରେ ସେଇ ପାଖରେ ସେଇଠି ଅଛି ମୁଁ ସେଇଠି ପଢଥିଲି ପ୍ଲଟୁ ପଢଥିଲି।
ଖାଇ ସାର୍ଲାଣି। କଣ ଖାଇଲେ? ଖାଇନି। ଖାଇବି ଆଉ ଟିକେ ପରେ।
ଖାଇଥିଲି ଭାତ, ଡାଲି, ପନିର୍।
ପୁରା ମାନେ ଭେଜ୍। ପିଅର୍ ଭେଜ୍। ମୁଁ ବି। ମୁଁ ହଁ।
ମାନେ ଅନୁକୂଲ୍ ଚନ୍ଦ୍ରଙ୍କ ଦୀକ୍ଷା। ଓ ମୁଁ ବି। ଆଜ୍ଞା।
ମୁଁ ଛୋଟ ବେଳୁ ଖାଏନି।
ହଁ ଆମର ବି ସେୟା।
ସ୍ୱସ୍ତି ନେଇନି ନେବି।
ହଁ, ମୁଁ ବି
ନେବି।
ତାହେଲେ ତମକୁ ମୁଁ ଜାଣିଥିବି କୋଉଠି ନା କୋଉଠି ଗୋଟେ।
ଆପଣ ସସଙ୍ଗ ଆସନ୍ତି।
ହୁଁ। ମୋ ମାମା ଜାଣିଥିବ। ସେପଟୁ ଡିପି ୱାର୍କ କରିବାକୁ ଯାଏ ତ ଜାଣିଥିବ।
ଆଉ କଣ କୁହନ୍ତୁ?
ଏନ୍ତି ଆଉ।
ହଁ।
ଆଚ୍ଛା। ଆଚ୍ଛା।
କଣ କହିଲେ?
ଆଜି ସ୍ନାନ ଉତ୍ସବ ଠାକୁରଙ୍କର ନା।
ହଁ।
ତମେ ଏବେ କଣ କରୁଛ? କଣ କହିଲ?
ଏଇଠି ବି ଗୋଟେ ହଉ ନଥିଲା କି, ଯୋଉ ଉତ୍ସବଟା ବଡ ଉତ୍ସବଟା।
ସୁଧା ସର୍ଜନ।
ହଁ ଫେବୃଆରୀ ମାସରେ ଥିଲା। ହଁ। ତମେ ଗୀତ ଗାଓ। ନା।
ଆଉ ଘରେ କିଏ ସବୁ କେମିତି, ଭଲ ଅଛନ୍ତି?
ହଁ।
ହଁ କହିବ। ସେଦିନ ମତେ ଭାବିବାକୁ ପଡୁଚି କି ଏଥିରେ କଣ କଥା ହେବି। ମୁଁ ଏ ଚ ହୁଁ ହୁଁ ହୁଁ ହୁଁ। ଏଥିରେ ଗୋଟେ ଇଏ ପ୍ରୋବ୍ଲେ ମୁଁ କେବେ କରିନଥିଲି ଫାଷ୍ଟ୍ ଟାଇମ୍ ଏମ୍ତି। ଆଉ ଏବେ କଣ କରୁଚ?
ମୁଁ ଏବେ ବସ୍ଥିଲି।
ମାନେ ଏଇନେ ପଢାପଢି କଣ କରୁଚ?
ମୋର ଏବେ ଟୁୱଲଥ୍ ସର୍ଲା।
ଆଚ୍ଛା। ମୋରପ୍ଲସ୍ ମତେ ରୂପାଲି ସାଙ୍ଗ ରୂପାଲି କଣ ହବ ତମର?
ଭଉଣୀ।
ଆଚ୍ଛା
ତାଙ୍କ ଘର ଆଉ ଆମ ଘର ପାଖାପାଖି।
ଆଚ୍ଛା ଆଚ୍ଛା
ମାନେ ସେ ଯେଉଁଠି ରହୁଛନ୍ତି ଆମେ ତାଙ୍କ ତଳେ ରହୁଛୁ।
ଓ ସୁ ଭାସ୍କରେଶ୍ଵର ମନ୍ଦିର ପାଇଁ ରହୁଛି କ ପଚାରିନି ତାକୁ।
ହଁ
ତମର ଏଇଟା କଣ ଫାଷ୍ଟ।
ହଁ ନାଇଟ ମୋର ଫୋର୍ଥ କଲ।
ମୋର ଏଟା ଫାଷ୍ଟ କଲ ମାନେ ମୁଁ ଗୋଟେ ଫାଷ୍ଟ କଲ କରି ଥିଲ ସେଟା ଶୋ କଲାନି ଏଇଟା ତା ମାନେ ଏଇଟା ବୋେ ଫାଷ୍ଟ କଲ ହବ ଆଉ ଜର୍ନି
ଏଇଟା କିନ୍ତୁ ମୋର ଫୋର୍ଥ କଲ।
ଆଚ୍ଛା ତୁମର ପ୍ଲସ ଟୁ କୋଉଠି କରିଥିଲ।
ଆର୍ ଡି
ଆଛା ତମ କଣ ଗୋଟେ ଝିଅ?
ନା ମୋ ଉପରେ ଆଉ ଗୋଟେ ମୋ ଦିଦି ଅଛି।
ଦିଦି କଣ?
ସେ ଏବେ ବିଇଡି କରୁଛି।
ଏଇ ଯୋଉ ପାଣି ଦାଦା ଘରେ ତାଙ୍କୁ ତ ସବୁ ଜାଣିଥିବ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହାଲୋ